ହ୍ୟାଲୋ
ହ୍ୟାଲୋ ହ୍ୟାଲୋ ଗୁଡ ଇଭିନିଂ।
ଗୁଡ଼ ଇଭିନିଂ କେମିତି ଅଛ?
ହଁ ହଁ ଭଲ ଅଛି। ତମେ କେମିତି ଅଛ?
ମୁଁ ବି ଭଲ ଅଛି ଆଉ ଟିକେ ଖରା ହଉଛି ବୋଲେ ଟିକେ ପ୍ରୋବ୍ଲେମ୍ ଆଉ।
ହଁ ହଁ।
କଣ କରୁଛି ମାନେ ଲାଇବ୍ରେରୀରେ ଥିଲି।
ହୁଁଁ ହୁଁ ହୁଁ।
ଏବେ ଅଛି ଟିକେ ବାହାରେ ଅଛି। ତମେ?
ହଁ ମୁଁ ମୁଁ ତ ମୁଁ କଣ କରିବି ମୁଁ ଅଛି ତ ଖରା ତ ହଉଛି କେତେ ଜୋରରେ। ଆଉ ଏବେ ମାନେ ଖରା କମିଲାଣି ନା ନାଇଁ ତ ସେଥି ପା ମୁଁ ଟିକେ ଆସିଛି ବାହାରେ ଟିକେ ବୁଲିବା ପାଇଁ ଆଉ। ଭଲ ଲାଗୁଛି ବାହାରେ ବୁଲେ ଟିକେ ଟିକେ ପବନ ବି ହଉଛି ନା ସେଥିପାଇଁ।
ଆରେ ବର୍ଷା ହେଇଛି ନା କାଲି ସେଥିପାଇଁ ବୋଧେ।
ହଁ ହଁ ହଁ ଗୋଟେ ଦିନ ବର୍ଷା ହେଲେ ହଁ ହଁ। ଏବେ ପଳେଇ ଆସିଲାଣି ମାନେ ବର୍ଷା ଦିନ ପଳେଇ ଆସିଲାଣି ଅଲରେଡି ହେଲା କାହିଁକି ନା ଏଇ ଏବେ ହିଁ ତ ସବୁମାନେ ଯୋଉ ଯୋଉ ମାନେ ଧାନ ଚାଷ ପାଇଁ ଯୋଉ ତଳିଜ ପକାନ୍ତି ନା ଏଇ ଏବେ ରଜ ରଜ ପୂର୍ବରୁ ଏଇଦ ରଜ ପୂର୍ବରୁ ନହେଲେ ତ ରଜ ପରେ ଆମ ଗାଁରେ ତ ନାଇଁ ଆମ ଗାଁରେ ତ ରଜ ପୂର୍ବରୁ ହିଁ କରିଦଉଛନ୍ତି କାହିଁକି ନା ରଜ ଟାଇମରେ ମାନେ ସେଇ ଟାଇମରେ ଅକ୍ଚୁଆଲି କରନ୍ତିନି ନା ମାନେ ସେଇ ଟାଇମରେ କିଛି ବି କରାଯାଏନି।
ନ ହନେ ରଜର ଯୋଉ ରହୁଛି ହଁ ରଜର ଯୋଉ ତିନି ଦିନ ରହୁଛି ସେଇଟା କରିବେନି କିନ୍ତୁ ତା ତାପରେ ସିନା
ହୁଁ ହୁଁ ହୁଁ ଯେ ସେ ଏଇଟା ହିଁ ତ ମାନେ ସୁ ସୁଇଟେବୁଲ ମାନେ ଟାଇମ୍ ଆକଚୁଆଲି କରିବା ପାଇଁ ତ ସମସ୍ତେ ଏଇ କରନ୍ତି ଆମର ବି ତ ଏବେ ହିଁ କେବେ ଗୋଟେ କରାଯିବ ବୋଧେ ଲାଗୁଛି।
ମାନେ ବର୍ଷା ହେଇଛି ବୋଲି କି?
ହଁ ବର୍ଷା ହେଇଛି ନା ଟିକେ ଟିକେ ଆମର ସେପଟେ
ତ ମାଟି ଯୋଉ ଖୋଳା ହେବ। ମାନେ ଯୋଉ ନଙ୍ଗଳ ଯୋଉ କରୁନାହାନ୍ତି କି ହଳ କରୁଛନ୍ତି ଯୋଉ। ହଁ ହଁ ହଁ ଓହୋ ହୁଁ ହୁଁ ହୁଁ। ଓହୋ ତାପରେ ବର୍ଷା ହେଲା ପରେ କରିବେ ଆଉ ନାଇଁ। ହୁଁ ହୁଁ ହୁଁ।
ଏ ଇ।
ଆରେ ତମର ଟିକେ ଶୁଭୁନି ତ ଭଲସେ।
ହଁ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।